ହଁ। ଆ, ମୋ ଭଏସ୍ ଶୁଭୁଛି ତ?
ଆଜ୍ଞା। ଆପଣଙ୍କୁ?
ହଁ ଶୁଭୁଚି ଠିକ। ଉଁ, ଫେର୍ ସ୍ପିକର ହେକା ଦେଇଛନ୍ତି ବୋଧେ? ଡବଲ୍ ରିପିଟ୍ ହଉଛି ତ। ମୁଁ କହିଲି ଡବଲ୍ ରିପିଟ୍ ହେଲେ ତ କିଛି ସ୍ପିକର୍ ହେରିକା ଦେଇଥିଲେ ବୋଧେ?
ହଁ ହେଇ ଯାଇଥିଲା ବୁଥ୍ ରେ।
ଓହୋ, ଆଉ କୋଉଠୁ କହୁଛନ୍ତି ଆପଣ?
କଟକ। ଆପଣ?
ହଁ ମୁଁ ଭୁବନେଶ୍ୱରରୁ।
ଆଚ୍ଛା।
ହ୍ୟାଲୋ, ହଁ, ହଁ ମୁଁ ଭୁବନେଶ୍ୱରରୁ କହୁଥିଲି। ହଁ ମୁଁ ଏବେ ପଢା ପଢି ତ କରୁଚି ଏ ମାନେ ପ୍ଲସ୍ ଥ୍ରୀ କରୁଛି ଆଉ ବିଏସି।
ମାନେ ମୁଁ କହିଲି ଏବେ କଣ କରୁଛନ୍ତି?
ଏବେ ମୁଁ ଜଷ୍ଟ ଛାତ ଉପରେ ବୁଲୁଥିଲି ଆଉ। ହଁ ଆପଣ କଣ କରୁଛନ୍ତି?
ମୋର ଫାଷ୍ଟିଇୟର ଏବେ ଆଡିମିସନ୍ ହେଲା।
ମନେ କଣ ପ୍ଲଷ୍ଟୁ ଓ ପ୍ଲସଥିରି ଫାଷ୍ଟିୟର ମାନେ ଆଡିମିସନ୍ ହେଲାଣି ନା ହେଇନି?
ହଇଗଲା ମାନେ ଏବେ ହେଲା ମାନେ ଏବେ ଯଉ ଟୁଏଲେ ସରିକି ଗଜୁଏସନ୍ ଆଦିମିସନ୍
ହଁ ଫା ସିଲେକ୍ସନ ଭାରି ପାଇଲା।
ହୁଁ ହୁଁ।
ହଉ କେଉଁ କଲେଜ ଆସିଲା ଫାଷ୍ଟ ସିଲକ୍ସନ୍?
ରେଭେନ୍ସା।
ଅ ରେଭେନ୍ସା ହଁ ହଁ। ରେଭେନ୍ସା ଙ୍କ ମାନେ ଅନର୍ସ କଣ ନେଇକି କରିଚନ୍ତି?
ସାଇକୋଲୋଜି।
ସାଇକୋଲୋଜି ଆର୍ଟସ ତାହଲେ ହଉ ଆଉ ମାନେ ଅ ମୋର ସାଇନ୍ସରେ ମୁଁ ଅନର୍ସ ବଟନୀ ଅନର୍ସ ମୋର।
ହୁଁ ହୁଁ।
ମୋର କଲେଜ ହଉଚି ଭୁବନେଶ୍ଵର ମହର୍ଷି।
ଆଛା ଆଛା।
ରେଭେନ୍ସରେ ବି ମୋର ସାଗଙ୍ଗୁର ଅଧିକାଂଶ ପଢ଼ୁଛନ୍ତି ସବୁ ସାଇନ୍ସ ଷ୍ଟୁଡେଣ୍ଟ। ସବୁ ଯେମିତି ବଟୀ ଅନର୍ସ ଆଉ ଗୋଟେ ଯୁଲୁଜି ଅନର୍ସ। ଲାଇ ପଡୁଚନ୍ତି
ତୁ ଟୁଏଲଥ ବି ରେଭେନସା ରେ ହିଁ କରୁଥିଲୁ।
ଟୁଏଲଥ ବି ରେଭେନ୍ସାରେ ଓହ। ମାନେ କଟକର କୋଉଟି ରହୁଚନ୍ତି କଟକର
ଗୋପାଳପୁର।
ଗୋପାଳପୁର ଓହ।
ତା ମୁହଁରେ
ଉ ମାମୁ ଘର ହ ହୁଁ। ଆଉ କଣ ଆଗୁକୁ ଏମରେ ଆଉ କଣ ଅଛି ମାନେ ପଢିବା ଆଗୁକୁ। ଙ୍କ ହବାର ଅଛି?
କିଛି ନାହିଁ ଏମତି ଜଷ୍ଟ ଫ୍ଲୋ ସହିତ ଯାଉଚି।
କଣ କହିଲେ?
କିଛି ନାହିଁ ଏମିତି ଫ୍ଲୋ ସହିତ ଯାଉଥିଲି ବାସ
ହ ହ ହ।
ଆପଣୁଙ୍କୁ
ଅ ମଣି କିଛି ସେମିତି କିଛି ନାହିଁ କମ୍ପେଟିଭ ପାଇଁ ପ୍ରିପେୟାର ଜଷ୍ଟ ଆଉ ଏମିତି ନର୍ମାଲି ସାଇଡରେ ଯାହା ଆଛା ହବ ଯାହା ଆଉ ଦେଖାଯିବ ଯାହା ଆଉ ହୁଁ।
କମ୍ପେଟିଭସ ତ ମତେ ଦବାକୁ ହିଁ ପଡିବ ଯେମିତି ହେଲେ କି ମୋର ଇଛା ନାଇ।
ହ ଇଛା ନାହିଁ ଆଉ ଙ୍କ ଇଛା ଅଛି ତାହାଲେ
ମୁଁ ସିନା ଏମିତି କିଛି କାମ କରିବିନି ପଇସା ଆସିଯିବ ଅଳ୍ପ କାମରେ। ରିମୋଟ ଜପ କି ମୁଁ ଯୋଉଠି ବି ଚାହିଁଲେ ସେ କରିପାରିବି।
ଆ ହେଇପାରିଥାନ୍ତା ମନେକର ଯେମିତି ଆମର ପ୍ଲସ ଟୁ ଦି ବର୍ଷ ସାଇନ୍ସ ପଢ଼ିଥାନ୍ତ ହଁ। ତ ଆମର ଆଇ ଟି ସେକ୍ଟର ଯଦି ଆଇ ଟି ନେଇଥାନ୍ତ ଆଇ ଟି ସେକସର ଆଇ ଟି ସେକ୍ଟର ଆମର ଯୋଉ ଭୁବନେଶ୍ୱରରେ ଅଛି ଗୋଟେ ଆ ସେଠି ବଢ଼ିଆ ଜବଟା ରହୁଛି ମାନେ ଝିଅ ପିଲାଙ୍କ ପାଇଁ ସେପଟି ଅଛି। ବଢିଆ ଫ୍ୟାସିଲିଟ ଅଛି।ସବୁ କିଛି ଭଲ ଅଛି। ସେଇଟା ଜଷ୍ଟ ଟିକେ ଇଣ୍ଟରଭି୍ୟୁ ଦିଅ। ଟିକେ ଭଲ ଯେ ଯଦି ତମର ଭଲ ରେଭେନ୍ସରୁ ସବୁ ଆସିଚି ଭଲ ମାର୍କ ଆରାମସେ ଆସିଥାନ୍ତ। ହଁ।
ହୁଁ ମୋର
ଶ୍ରେ ହୁଁ।
ସାଇନ୍ସ ନେଲା ଭାଇ ଅ କମର୍ସ ନେଲା ତ ମତେ କହିଲେ ତୁ ଆର୍ଟସ ନେ। ଦେଖିବା କୋଉ କରିୟର ପାଦ୍ ଲାଇକ୍ କିଏ କଣ କରିପାରୁଚି ତ ଏକ୍ସପେରିମେଣ୍ଟ ଫେବ୍ ରେ ଅଛନ୍ତି ମୋ ଘର ବାଲା।
ହଁ ଅ ଯାଅ କମ୍ପିଟେଟିଭ ବି ଯାଅ ପ୍ରିପୋର ହୁଅ। ଏବେ ତ ଫାଷ୍ଟିୟର ଚଷ୍ଟ ଟିକେ ରି ରିଲାକ୍ସ ହୁଅ ରିଲାକ୍ସ ହେଲା ପରେ ସେକେଣ୍ଡିୟରରୁ ଷ୍ଟାର୍ଟ କରିବ ସବୁ କିଛି। ହାଁ। ଯେମିତି ମ୍ୟାଥଟା ରହିଲା ମ୍ୟାଥଟା ଆମର ଅଗ୍ରୱାଲ ବୁକ୍ ଗୋଟେ ରହୁଚି ଆର୍ଯ୍ୟ ଅଗ୍ରୱାଲ। ହଁ ସେଇଟା ତା ପରେ ଏମିତି ଅଛି ଯେମିତି ଆମର ଇଣ୍ଡିଆନ କନ୍ଷ୍ଟିଟୁସନ ଗୁଡା ସେଇଗୁଡା ଟିକେ ଭଲରେ ସାରିଦେବ। ତ ପଢିକି ଆସିଥିବ ତ?
ହଁ ବାକି ସବୁ ତକ ଆର୍ଟିକିଲ୍ ତ ପଢ ନଥିବି ନା ଏମ ଇଏ ୱାଇଜ ଥିଲା। ଏଥର ତ ଯାଇଥିଲା କଟ କଟଫ ଏଥେରେ ଅଧିକ ପଲିଟିକାଲ ସାଇନ୍ସ ରେଭେନ୍ସା। ନାଇଣ୍ଟିଫୋର୍ ପାଖପାଖି ଯାଇଥିଲା ନାଇଣ୍ଟି ଥ୍ରୀ ନାଇଣ୍ଟିଫୋର୍।
ହୁଁ ହୁଁ ହୁଁ ହାଲୋ। ପଢିବାକୁ ପଢିବ ତ ସବୁ ମ୍ୟାଥ ଏବେ ବହୁତ ବି ଟପ ହେଲାଣି ନାଁ?
ଏ ସବୁ ସବୁ ପାଇଁ ସବୁ ପଢିବାକୁ ପଡିବ। ମାନେ ତମେ ଯଦି ଏବେ କମ୍ପିଟେଟିଭ୍ ଏକ୍ଜାମ୍ ତମକୁ ମ୍ୟାଥ ବି ପଢ଼ିବାର ଅଛି। ହିଷ୍ଟ୍ରି ବି ପଢ଼ିବାର ଅଛି। ସାଇନ୍ସ ବି ଟିକେ ଟିକେ ପଢ଼ିବାର ଅଛି। କରେଣ୍ଟଆଫେୟସ୍ ତ ଅଛି ଆଉ ଇଂଲିଶ ତ ପଢେଇବାକୁ ହି ପଡିବ।
ହୁଁ ଇଂଲିଶ ପାଇଁ ଓଡିଶା ଉପରେ ହି ତ ପ୍ରିପେୟାର ହବ ନା ସେଣ୍ଟ୍ରାଲ ଉପରେ ପ୍ରିପେୟାର ହବ?
ମୋ ଦିଦି ଏବେ ଓଡିଶା ଉପରେ ପ୍ରିପେୟାଡ୍ ହଉଚି ଦେଖିବା କଣ ହଉଚ୍? ମୁଁ ତା ସହିତ ବେଳେ ବେଳେ ରିଯୋନୀଙ୍ଗ ଆଉ କ୍ୱାନ୍ଟ ବଗେରା କ୍ଲାସ୍ କରେ।
ହଁ କିନ୍ତୁ ଓଡ଼ିଶା ଉପରେ ପ୍ରିପେୟାର ହେଲେ ନା ଟାଇମ ୱଷ୍ଟ ଖାଲି ଆଉ କିଛି ନୁହଁ।
କାହିଁକି?
ସେଣ୍ଟ୍ରାଲ ଉପରେ ହି ପ୍ରିପେୟାର ହୁଅ ସବୁଠୁ ବେ। କାହିଁ ନା ତମେ ଯଦି ସେଣ୍ଟ୍ରାଲ ଉପରେ ତମର ସବୁ କିଛି କ୍ଲିୟର କରିଦଉଚ। ତାହେଲେ ଓଡିଶା ଉପରେ ତମର ଆରାମ ସେ ବାଜିଯିବ।
ବାକି ସେଣ୍ଟ୍ରାଲ ଲେବୁଲ୍ ରେ କମ୍ପିଟିସନ୍ ତ ଜାଦା ହେଇଯିବ ନା?
ତ ଆମର ଏକ୍ଜାମ ରହୁନି ନା ଓଡିଶାରେ ଦେଖ ଆମର ଏସ୍ ଆଇ ଏକ୍ଜାମ ଏସ୍ ଆଇ ଏକ୍ଜାମ ଯେମିତି ରହିଲା। ଫାଷ୍ଟରୁୁ ଏସ୍ ଆଇ ଏକ୍ଜାମ ପାଇଁ ତିନି ବର୍ଷ ହେଲ ଲା ଘୁଞ୍ଚେଇ ଚାଲିଚି ତା ତା ପରେ ଆମର ଜିଡି ଏକ୍ଜାମ୍ ବି ସେଟା ଲିକ୍ ହେଇଗଲା ନା କଣ କୋତ୍ସିନ ପେପର୍? ହଁ ବୋଧେ ମାନେ ଜିଡି ରେ ଲିକ୍ ହେଇଚି କି ନାହିଁ ମୁଁ ଠିକ ସେ ଆ ମାନେ କନଫ୍ୟୁଜ୍ ଅଛି ଜାଣିନି ଠିକ୍ ସେ। ତ ମତେ ଲାଗୁ ଗୁଜା ଉଁ ଏମିତି ଆଉ ମାନେ ଓଡିଶା ଉପରେ ବହୁତ ମାନେ ସେ ଖାଲି ପଇସା ଦେଇକି ପୁରେଇ ଦଉଚନ୍ତି ସବୁ କିଛ। ଛି ଠିକ ସେ କିମତି ଜଣା ପଡୁନି ତମେ ଯେତିକି ମାର ରଖିଥିବ ମଣ ଅଛନ୍ତି ସବୁ ଭାଇ ଏରିକା ସବୁ ଦଉ କହୁଚନ୍ତି ଯେତିକି ସେ ଅନୁଯାୟୀ ସେ ସବୁ ସେଣ୍ଟ୍ରାଲ ଦେଇଚନ୍ତି ରେଲୱେରେ ଅଛନ୍ତି। ତ ଆର୍ ଆର୍ ବି ବି ଜଣେ ଭାଇ ଅଛନ୍ତି ତ ଏମିତି ସବୁ।
ବି ଦବ ଏସ୍ ଏସ୍ ସି ସି ଜି ଏଲ୍।
ହୁଁ ହୁଁ ହୁଁ ସେ ଦିଅ ଦେଖ ହୁଁ ଏସ ଏସି
ବାକି ବାବା କହୁଛନ୍ତି କି ତମେ ଓଡିଶା ପ୍ରିପେୟାର ହୁଅ କାରଣ ସିଏ ରେଡି ନାହାନ୍ତି ଦିଦି କୁ ବାହାରକୁ ଛାଡି ବା ପାଇଁ ମୁଁ ଭାବୁଛି ପିଜି ଇସି ବିଟି ପିଜି ଦେଇକି ଆଉଟୁ ସବ୍ ପଳେଇବି ପିଜି କରିବାକୁ।
ଆଉଟ୍ ଅଫ୍ ଓଡିଶା ଗଲେ ହେରି ଓଡିଶା ପାଇଁ ଲୋକମାନେ ମାନେ ବାହରୁ ଲୋକ ମାନେ ଚାହାନ୍ ମୁଁ ଓଡିଶାକୁ ଆସିବି ଏଇଟା ଗୋଟେ ତକ ଲିଫ ବା ଆମେ କଣ କରିପାରିବା ଓଡ଼ିଶା ପାଇଁ ପ୍ରିପେୟାର ହେବାକୁ ମାନେ ଇଚ୍ଛା ଅଛି।କିନ୍ତୁ ଓଡ଼ିଶା କୁ ଏତେ ବି ଏତେ ବି ଏକ୍ସାଁ ଆସୁନି ଜାର ଓଡ଼ିଶା ଓଡ଼ିଶା ପାଇଁ ଏତେ ବି ଏକ୍ଜମ୍ ନାଇଁ। ହେଲା ସେଣ୍ଟ୍ରାଲ ଉପରେ ତ କମ୍ପିଟିସନ ପ୍ରବଳ ଆଉ ଓଡିଶା ପାଇଁ ଏତେ ବି କ୍ୱିଶ୍ରୀନି ସବୁବେଳେ ଲି
ସବୁ ଠିି ସବୁଠି କମ୍ପିଟିସନ ଏବେ ଡିଗ୍ରୀରେ କିଛି ହଉନି ତ ମୁଁ ସବୁ ଯାହାବି ଜବ କର ତମକୁ କିଛି ଏକଯାମ୍ କିଛି ତ ଇଣ୍ଟେଭୁ ପିୟୁପୁ ଇଣ୍ଟଭ୍ୟୁ ସବୁ ରହୁଛି। ଏବେ ତ ସବୁ ଏକ୍ସାମ୍ ବେଷ୍ଟ ହେଇଗଲଣି କମ୍ପିଟେଟିପି।
ହଁ ସବୁ କିଛି ହୋମ ଗାର୍ଡ ବି ଗୋଟେ ବାହାରିଲେ ସବୁ କିଛି ଚାଲୁଛି। ହଁ। ତ ଦେଖ ଏମିତି ବି ପ୍ରିପେୟାର ହେବାକୁ ପଡ଼ିବ କୋଚିଂ ହେରିକା ଟିକେ ଏକାଡେମୀ ହେରିକା ଜଏନ୍ କର କରିବ ତ ସବୁ କିଛି ଭଲ ରହିବ କାହିଁକି ନା ସେ ଟି ଅଧିକ ଦେବେ କମ୍ପିଟିସନ ତମେ ପଢ଼ିପାରିବ ବି ସେମିତି ଲାଇବ୍ରେରୀ ଜଏନ୍ କରିିବ ଘରେ ଟୋଟାଲି ପଢ଼ିବନି ତ କିଛି ମାନେ ଘରେ ପଢିଲେ କିଛି ବି ପଢିପାରିବନି ଘର ଲୋକ ବହୁତ ଡିଷ୍ଟର୍ବ କରିବେ।
ଉଁ କିଛି ନା କିଛି ଗୋଟେ କାମ ଆସିଯିବ।
ହୁଁ। ମୁଁ କମ୍ପିଟେଟିପି ସେଣ୍ଟ୍ରାଲ ପରେ ମାନେ ପ୍ରିପ୍ରାର ହେଇନି ହେବ ବି ସବୁ ଏବେ ଟିକେ ଫିଜିକାଲ ଟା ଟିକେ ରନିଂ ଟିକେ ଚାଲିଛି। ଆଉ ଟିକେ ଯିମି ହେରିକିଆ ସବୁ ଟିକେ ଚାଲିଛି ମାନେ ଟିକେ ଫିଜିକାଲ ଉପରେ ଟିକେ ଦେଖା ହଉଛି ଏବେ ତାପରେ ଏତିକି ଭିତରେ ସରିଲା ପରେ ମୋର ଏବେ ସେକେଣ୍ଡ ଏଣ୍ଡ ଇଏ ସିଏ ଗଲା ପରେ ମୁ ପ୍ରିପ୍ରାର ହେବି ଆଉ। ବୁକ୍ ଏରିଆ ତ ସବୁ ଆଣିକି ରଖା ହେଲାଣି ଲାଇବ୍ରେରୀ ବି ଜ କରିଯିବି ଆଉ ସବୁଚାଲି ସବୁ କିିଛି ଷ୍ଟାର୍ଟ ହେବ ଆଉ।
ହୁଁ ମାନେ ବହୁତ ଆଗରୁ ନ କଲେ ହବନି ଜମା ବି ତମକୁ କ୍ୟାବ୍ ଯେମିତି ହେଲେ ନେବାକୁ ପଡିବ ତା ଆଗରୁ ହିଁ ଷ୍ଟାର୍ଟ କରିଦବ।
ହୁଁ କହିଁକି ନା ଏଜ୍ ହେଲା ବସିକି ଆମର ଟ୍ୱେଣ୍ଟି ୱାନ୍ କି ଟ୍ୱେ ରେଲାଇ ଜେମିତି ଜବଟା ହାତରେ ରହିଥିବ ସବୁଠୁ ବେଷ୍ଟ ଆଉ ଏମିତି ହେଇଗଲେ ବହୁତ ଲେଟ୍ ହେଇଯିବ ନା ଲେ ଲେଟେ ରେ ଷ୍ଟାର୍ଟ କଲେ ଆମେ ଯଦି ପ୍ଲ ଥ୍ରୀ ଗ୍ରଜୁଏସନ୍ କମ୍ପ୍ଟ୍ ହେଲା ପରେ ଷ୍ଟାର୍ଟ କରିବା ତ ବହୁତ ଲେଟ ହେଇଯିବ। ତା ତାପରେ ବେସିକ ଟା ବି ଷ୍ଟ୍ରଙ୍ଗ କରିବାକୁ ପଡିବ ଯେମିତି ରିଯୋଇଂ ରିଯୋନିଙ୍ଗ ବହୁତ ହାଡ଼ ତ ରହୁଛି। ଆଉ
ରିଯୋନୀଙ୍ଗି ମତେ ରିଯୋନିଙ୍ଗି ପସନ୍ଦ ମାନେ ଏମତି ନାଇଁକି ମତେ ଆସେ ବାକି ମତେ ଭଲ ଲାଗେ ନ ଆଇଲେ ବି ଭଲ ଲାଗେ।
ହଁ ହଁ ହଁ ପ୍ରଟିଶି କର। ମ୍ୟାଥ ରେ କେତେ ଥିଲା ମାନେ ଟୁଏଲେଥ ରେ।
ଟୁଏଲଥ ରେ ମୁଁ ମାଥ୍ ନେଇ ନଥିଲି ଇକୋ ନେଇଥିଲି।
ସରି ସରି ହଁ ତ ଆର୍ଟାସ ଷ୍ଟୁଡେଣ୍ଟ ନା କ
ତମର?
ନା ମୋର ମ୍ୟାଥାଏରେ ଥିଲା ଏଟି ସେଭେନ। ଆମର ପି ସି ଏମ ବି ନା କେମିଷ୍ଟ୍ରି ବହୁତ। କମିଯାଇଥିଲା କେମିଷ୍ଟ୍ରିରେ ଫିଫ୍ଟିନା ହଁ ଫିଫ୍ଟିନା ସିକ୍ସଟି ଥିଲା ଏମିତି।
କେମିଷ୍ଟ୍ରି ମୁଁ ଦିଦିଥିଲ ଶୁଣିଚଛି ବହୁତ ହାର୍ଡ ବୋଲି ଦାସୱାଇଥ ପଚାରିଲି।
ଯେମ୍ ଟିକେ ଜଷ୍ଟ ଆମର ଯୋଉ ଥିଲା କଣ ତ ଅର୍ଗାନିକ ଗୁରୋ ଯୋଉ ଥିଲା। ଅର୍ଗାନିକ ମାନେ ମୁଁ। ପ୍ରାକ୍ଟିସ କଲିଣି ଟିକେ ଟୁଏଲ୍ ଟାଇମ୍ ରେ ବହୁତ ମ୍ୟାଥ ଦେଇଦେଲି ଅର୍ଗାନିକ ବି ମ୍ୟାଥ ଭଳିଆ ପ୍ରାଟିସ୍କ ପ୍ରାଟିସ କରିବା କଥା ତ ହେଲାନି ଆଉ। ଠିକ୍ ଟାଇମ୍ କି ରାତିରେ ବସିକି କାନ୍ଦୁଥାଏ ହୁଁ।
ଏବେ ତ ଟୁଏଲ୍ଥ ରେ ଫିିକସ କେମିଷ୍ଟି ବହୁତ ପାର୍ କାଟି ଦେଇଛନ୍ତି ଯୋଉ ଅ ହାଡ଼ ପାଟଗୁରା।
ଓ କେହିଜାଣି କହିପାରିବିନି।
ହଁ ମୋ ସାଙ୍ଗ ମାନେ କହୁଥିଲେ ବହୁତ ସାରା ପାର୍ କଟି ଯାଇଛି ମ୍ୟାଥ ର ବି ବହୁତ କଟି ଯାଇଛି ମାନେ ହାର୍ଡ ହାର୍ ପାର୍ ପାଟ ରା ମୋଷ୍ଟଲ୍ଲୀ।
ଓ ହୋ ହଁ ଚାଲିଲାଣିି। ତେଣିତ ଇଟିଗ୍ରେସନ ଡେରି ଭେଟି ଭରିକା ତ ଥିବ ହିଁ
ନା ଏଇ ପାଟ ବି କିଛି ଗୋଟେ ଡେରିଭେଟିଭ କଟିଛି ନା ଏମିତି କିଛି ଗୋଟେ କଟିଛି।
ଓହୋ ଭଲ ଆଉ। ଆମ ବସିକି ତ ମୁଁ ରାତିରେ କେମିଷ୍ଟ୍ରି ପାଇଁ ବସିକି ରାତିରେ କାନ୍ଦିଲି ମୁଁ କହିଲି ବୁ କଣ କରିବି। କାଇଁ ନାଇଣ୍ଟ ପରସେଣ୍ଟ ଆସେ ନା ଅର୍ଗାନିକରୁ ଆଉ ଟେନ ପରସେଣ୍ଟ ଇଏ ପଡିଦେଲେ କଣ ହେଲା। ରାତିରେ ବସିକି କାନ୍ଦିଲୁ ଏକ୍ସଜାମ ଠିକ୍ ଠାକ୍ ହେଇଗଲା ଆଉ। ହୋଉ ଆମେ ତ ଟାଇମ୍ ହେଇଗଲାଣି ହଁ ରଖଛୁ।